ଅଁ।
ହାଲୋ ହାଲୋ ହଁଅଁ କଁ କରୁଚ।
ମୁଁ ଏଇଠି ବସିଚି।
ଓହ ଆଇ କଲେଜ ଯାଇନ କି?
ହୁଁ ବର୍ଷାରେ କୁଆଡେ ଯିବି?
କଲେଜ ବର୍ଷା ଆଜି ହଉନି ଆମର ଆଡେ। ତମର ଆଡେ କଣ ଆଜି ବି ହଉଚି ବର୍ଷା?
ହଁ ଅଁ ତମର ସାହିନା ରଘୁନାଥ ଆମ ଘରେ ଯାଇନା ରାମା।
ହଁ ଯେ ହେଲେ ପାଗ୍ ବର୍ଷାଟା ଛାଡା ଛାଡ ଛାଡ କଣ ଆଉ କହିବି?
ଆମର ଏପଡେ ବା ଲୋକ ଆସି ରୁଇଲେଣି ଧାନ। ତମର?
ଆମର ହଳା ଚାଲ୍‌ଚି ରୁଆ ରୁଇ ହେଇନେଇ।
ଅହ ହଳ ଚାଲ୍ ଚି ନା କଁ?
ମାନେ ଗଜା ଧାନର ହଏ ସିଏ ଦ୍ ଭାରିବ ତାପରେ ଯାଇ ଲୋକମାନେ
ହଁ ହଁ।
ଆଉ ତମ ଏଗ୍ ଜାମ କେବେ ଜାଣ୍ ଲଇଁ ନା ନାଇଁ?
ହଁ ଇଣ୍ଟରନାଲ ହବ ଏଇ ସାତ ତାରିଖରୁ ସାତ ତାରିଖ ଆଠ ତାରିଖ ସାତ ତାରିଖରେ ଦିଟା ରହିଯାଉଚି। ଫିଜିକ୍ସି ଅଁ ଆଉ ଗୋଟେ ଫିଜିକ୍ସି ତାପରେ ଉଁ ହୁଁ ଆଠ ତାରିଖେରେ ଫୁଣି ଫିଜିକ୍ସି ମ୍ୟାଥେ।
ଅଁ। ହଉ ହଉ ଏଗଜାମ ପଢାପଢି କର ଟିକେ ମନ ଦେଇକି ଆଉ ଏଗଜାମ ଟା ଆଉ।
ଅଁ ବା। ଆଉ ଆମ୍ ଆମରି ବୟସର ପିଲା ତ ଯାଇଁକିନା ବାହାରେ ରହିକିନା ଇନକମ୍ କରୁଛନ୍ତି ଆମେ ପଢୁଛି।
ଓ ସେଇଟା କିଛି ନୁହଁ କିଏ ଇନକମ୍ କଲା କିଏ କଁ କଲା ସେଇଟା ତମେ କାହିଁ କାହାକୁ ଦେଖୁ ରେ ବାବା ତମର ଯୋଉଟା ଇଚ୍ଛା ତମେ ସେଇଟାକୁ ଦେଖ।
ହୁଁ ସେଇ କଥା ତ କହୁଚି। ଆଜିିକାଲି ପିଲା ସବୁ ପାର୍ଟ ଟାଇମରେ ଇନକମ କରୁଚନ୍ତି ହଁ ନା ନାଇଁ।
ହଁ ଆକିଡି ବାଟ ଟାଇମ୍ ଇନକମ କରିବାଟା ଭଲ କିନ୍ତୁ ଗୋଟେ ଗୋଟେ ମତେ ଫିଲ ହଉଚି ସବୁ ଫଡ ଫଡ ଗୋଟେ ଗୋଟେ ଆପ୍ ରେ ମାଗିବେ ପଇସା ଦିଅ। ଆରେ ଆମେ ଛୁଆ ଆମେ ତମକୁ ପଇସା କଉଠୁ ଦବୁ।
ଉଁ ହୁଁ।
ଆମର ଗୋଟେ ସାଙ୍ଗଟାଏ ହଁ ଆମର ଗୋଟେ ସାଙ୍ଗଟେ ସେ ଅଲ ଲାଇନ ବିଜିନେସ କରିବ ବୋଲି
କଣ କହିଲ?
ପ୍ଲସ ଥ୍ରୀ ଫାଷ୍ଟ ଇୟର ରେ ସିଏ ସେଖେଣ୍ଡିୟରରେ ଗୋଟେ ଅଲ ଲାଇନ୍ ବିଯିନେସ କରିଥାନ୍ତା।
ଶୁବୁ ନାଇଁ ଠିକସେ।
ମୁଁ କଇଲି ପ୍ଲସ ଥ୍ରି ହଁ। ପ୍ଲସ ଥ୍ରି ଫାଷ୍ଟଡିୟର ଅନଲାଇନ୍ ବିଜନେସ୍ କରିବ ବୋଲି ଭାବିଥିଲା।
ଉଁ ବିଜନେସ କଣ ଖରାପ ନା କଣ ଭଲ।
ଆରେ ଶୁଣ କଥା ଟା ତାପରେ ସେ କଖିଲେ ପଇସା ଦିଅ ଆମକୁ କୋଡିଏ ହଜାର। ନାଇଁ ଫାଷ୍ଟ କହୁ ହଜାର କି ଫା ପାଞ୍ଚ ହଜାର ମାଗିଲେ ଯେନ୍ତି ପାଞ୍ଚ ହଜାର ମାଗିଲେ ତା ମାମା ଖୁସି ହେଇକ ପାଞ୍ଚ ଛ ହଜାର
ଓ ମୁଁ ଜାଣିଛି ଏଇଟା ତାହଲେ।
ଜାଣିଚ ତାହେଲେ କଣ ବାବା ଜିନିଷ ଟା କଣ ତାପରେ ପା ଛଅ ହଜାର ଦେଲେ। ଜେ ବାବା ତାପରେ ମାଗିଲେ ପୁଣି କୋଡିଏ ହଜାର ଆଉ ସିଏ କହିଲି ଜଣଙ୍କ ପାଖରେ ଥିବା ଦରକାର ନା ଭଲ ଜିନିଷ ହେଲେ କଣ ହେଲା। ତମେ କହିଲେ ହଁ ଛଅ ଦଶ ହଜାର ଆମେ ତମକୁ ଜବ ଦବୁ ଜବ ଦେଲା ପରେ ତମେ କରିବ ଦେଖିଲା ଏଳକୁ
ଏ ଯୋଉ ମୁଁ କଣ କହୁଥିଲି ଆଉ ତମର ଜତନ୍ସିଂପୂର୍କୁ ଆଉ ଯିବାର ନାଇଁ?
ନାଇଁ କାଇଁ କଣ କାମ ଥିଲା କି?
ନାଇଁ କାମ କିଛି ନଥିଲା କଣ ବୁଲାବୁଲି କର ଆଉକଣ ବୁଲାବୁଲି କରିନ?
ହଁ ଏଇ ଯେ ବର୍ଷା ପାଗରେ ମୋର ଯାଇ ଜଗତସିଂହପୁର ବୁଲି।
ଓ ହ।
କିଛି ତ ମୋର କାମ ନାହିଁ ଜଗତସିଂହପୁର ବୁଲିବି।
ଉଁ ହୁଁ ହଁ ତାପରେ ସେ ଯୋଉ ସେଇଟା କଣ କହୁଥିଲ ତାପରେ?
ତାପରେ ଆଉ କଣ ପଇସା ମାଗିଲେ ଇଏ ଆଉ ଦେଇପାରିଲେନି ଯେମିତି ସିଏ କଣ କଲେ ରିଟର୍ନ ବି ପଇସା କଲାନି କି କିଛି କଲାନି ନା ନା କିଛି ପଇସା ଥ୍ରୁରୁ କିଛି ବି ସେ ପାଇଲାନି।
ଓ ପଇସା ତରଫରୁ କିଛି ପାଇଲା ନାଇଁ।
ପାଇଲା ବି ନାଇଁ ଖାସ ପଇସା ଦେଇଗଲା ଦେଇଗଲା ଦେଇଗଲା।
ଓ ହ ଫ୍ରଡ଼ ହେଇଗଲା ତା ସାଙ୍ଗେରେ।
ହଁ ଫ୍ରଡ଼୍ ସଂସ୍ଥା ନାହିଁ କି ଏମିତି ବହୁତ ସାରା ଫ୍ରଡ଼୍ ସଂସ୍ଥା ଅଛି।
ଓହୋ ହଁ ମୁଁ ଜାଣିବାରେ ବିଜନେସ୍ ଅଛି କିନ୍ତୁ ବିଜନେସ୍ ବଦଳେ ତ କିଛି ଜିନିଷ ପ୍ରଡକ୍ଟ କି କଣ କିଛିଟା ମିଳିବା ଜନିଷ। କିଛି ମିଳିଲାନି ତାକୁ ନା କଣ?
କିଛି ମିଳିଲାଣିି ଯଦି ଟିକେ ଜିନିଷ ବି ମିଳିଥାନ୍ତା ହଁ ଠିକ ଅଛି ପଇସା ଖର୍ଚ୍ଚ ହେଲା ଜିନିଷ ମିଳୀ ସେମିତି କିଛି ବି ନାହିଁ। ଲାଇଫ୍ରେ ଯଦି ଗୋଟେ ଛୁଆ ଚାହୁଁଥିବ କି ଯେ ମୁଁ ପାର୍ଟ ଟାଇମ୍ ଜବ୍ କରିକି ଆଗକୁ ପାଠ ପଢ଼ିବାକୁ ଚାହୁଁଥିବ ମାନେ ଏମିତିରେ ଯଦି କିଛି ଲୋକ ମିଲିଯିବେ ଲାଇଫରେ ମିଳିଯିବେ ସେ ଘର ଲୋ ତମଠୁ ପଇସା ନେଇଯିବ ହଁ ପଇସା ଲସ୍ କୁ ସବୁ ଲସ୍।
ହୁଁ ଏ ସମୟ ଆଜିକାଲି ସବୁ ସବୁ କେମିତି ଭାବୁଛନ୍ତି ଆମକୁ କେମ ଲୁଟି ଲାଟି ତୁ କୋଟିପତି ହେଇଯିବୁ। ଆମେ ସେ ତିରିଶ ହଜାର ନେଇଗଲେ କଣ
ଆଉ କିଛି ଆଉ କିଛି ଆ ପ ଅଛି ଜଉଟା ଭଲ, କିନ୍ତୁ ଲୋକମାନେ ଡରି ଯାଉଥିବେ ଯେ ଫ୍ରଡ ହଉଚି। କାଳେ ଫ୍ରଡ ହବ କି।
ଆଉଗୋଟେ କଉ ଆପ କି?
କୋଉ ଆପ ନୁହେ ଯେ ମୁଁ ଆହୁରି ବି ଅନଲାଇନ୍ କେତେଟା ଶୁଣିଛି। ମୁଁ ଜାଣିନି ଏତେ, ମୁଁ ବି ଅନଲାଇନ ଏତେ କରେନି, କିନ୍ତୁ କିଛି କିଛି ମତେ ପସନ୍ଦ ଯେ ହଁ ଏଇ ତ
ଓହୋ।
ଏମିତିଆ କଥା ଆଉ। ଆଉ କଣ କୁହ କଣ?
ଆଉ କଣ କହୁଚ କୁହ? ଆଉ ଚୁପ୍ ହେଇଗଲ, କଣ ହେଇଛି କି?
ଚୁପ୍ ହେଇନି ବେ ଶାନ୍ତ ପଡିଗଲା ମୋ ଏରିଆ ଟା। ଏଇ ଯଉ ଗୋଟେ ଗାଡି ଚାଲୁଥିଲା ସାଉଣ୍ଡ ସ୍ଲୋ ଶୁଭୁ
ଶୁଭୁ ନାହିଁ। ତମେ କହୁଛ କି କାନ ପାଖରେ ନେଇ ଫୋନ ଟା ନେଇ କହୁଛ କି? ପାଖ ପାଟି ପାଖକୁ ନେଇ କହୁନ ସବୁ ନାହିଁ ଠିକସେ।
ହ୍ୟାଲୋ, ହ୍ୟାଲୋ।
ହଁ, ଏବେ ଠିକ ଶୁଭିଲା।
ମୁଁ କହିଲି ଆମର ଏଠି ଗୋଟେ ଗାଡି ଚାଲୁଥିଲା, ବୁଝିଲ? ହଁ, ସେ ସାଉଣ୍ଡ ଟା ହଉଥିଲା ତ ଯେମତି ଇଏ ହେଥିଲା ଆଉଣ୍ଡ ଗାଡି ଟା ପଳେଇଲା ସାଉଣ୍ଡ ଟା କମିଗଲା।
ଓହୋ। ଆଉ କଣ, କଣ ଖିଆ ପିଆ କଣ ହବ ଆଜି ଗାଧୁଆ ବେଳେ?
କଣ ହବ କେଜାଣି? ଆଜି ବୋଧେ ମାଛ ଫାଛ ହବ କି କଣ ଆଜି କି ଘରେ। ବାର ଅଛି ନା?
ଶୁ-ଶୁକ୍ରବାର କଣ ତମ ଘରେ ଆଇଁଷ ହୁଏନି କହୁଥିଲ। ପୁଣି କହୁଛ ଆଇଁଷ ହବ।
କେତେବେଳେ, ନାଇଁ ନାଇଁ ଆମ ଘରେ ଶୁକ୍ରବାର ହୁଏ।
ଏଡେ ଗାଲୁଆ ତମେ। କାଲି ରାତିରେ କହୁ କାଲି ରାତିରେ କହୁଥିଲ, ମୁ ଆଇଁଷ କେବଳ ରବିବାରେ ଖାଏ। ଆଉ କୋଉଦିନ ଖାଏନି। ପୁଣି କହୁଛ ଆଇଁଷ ହବ ଖାଇବି।
ନା, ମୁଁ ବୋଧେ ସବୁ ବାର ଖାଏ। ଏମିତି କୋଉ ବାର ନାହିଁ, ମୁଁ ବା ଆଇଁଷ ଖାଏନି।
ତମେ କଣ ହରଚଣ୍ଡୀ ଠାକୁର?
ଏତେ ବି ଖାଏନି ବା ମାନେ ଏମିତି ଗୋଟେ ଗୋଟେ ଇଚ୍ଛା, ମୋର ଆକଚୁଆଲି ଗୋଟେ ଇଚ୍ଛା ହେଇଗଲା ମାନେ ମୁଁ ଆଉ ରହିପାରେନି। ଏ ଖାଏ ନଖାଏ ଟିକେ ଚାଖିବାକୁ ମତେ ଭଲ
ମୁଁ କାଲି କହୁନଥିଲି ଯୋଉ ସିଙ୍ଗେଡ଼ା, ଦହି ଏମିତି ଯୋଉ ପୋଦିନା ପତ୍ରକୁ, ମୁଁ କାଲି ଆଣିି ଖାଇଲି ବଢିଆ ଲାଗିଲା।
ଟେଷ୍ଟ ଲାଗିଲା?
ହଁ -ହଁ, କୁହନି ବହୁତ ବଢ଼ିଆ ଲାଗିଲା। ମୋ ଭଉଣୀକୁ ଦେଲି ଖାଇଲା। ସିଏ କହିଲା ଭାଇ ଭାଇ ବଢିଆ ଲାଗିଲା। ମୁଁ କହିଲି ହଁ, ଲୋ। ହଁ, ନା। ସେ ମତେ କହିଲା ବାଇ ବାଇ କୋଉଠି କଲୁ ବେ। ଭଲ ଲାଗିଲା। ଏଇ କେତେ ନଅ ବର୍ଷ ତାକୁ, ବୁଝିପାରିଲ?
ଛୁଆ ଟା ଆଉ ତାପରେ ଟିକେ ସାଇକୋ ଅଛି।
ନାଇଁ, ସାଇକୋ ତ ନୁହ।
ତମ ବାଧୁଚି ତମକୁ ତମ ଭଉଣୀ ନା ରେ କହିଲାଖୁଣି, ନାଇଁ?
ସାଇକ ନୁହ ମୁଇ ତାକୁ ସାଇକ କୁହେ। ଆଉ ଯାହା ଦେଲି, ଖାଇଲା। ତାପରେ ହସିଲା ଦୈାଡି ପଳେଲା ବିଲୁକୁ ତାପରେ ମୁ କହିଲି ଏଇଟା କ'ଣ କିରେ।
ରାତିରେ ବିଲୁକୁ ଦୌଡିି ପଳେଇଲା।
ଆହୁ ଝାଡା ମାଇଲା ତାକୁ ଖୁ।
ତମର କଣ ଲାଟିନ୍ ନାଇଁ?
ଲାଟିନ୍ ଅଛି ସେ କିନ୍ତୁ ଲାଟିନ ବସି ପାରେନି।
ଓହୋ ମଜା ଏବେ ଯୋଉ ବହି ସବୁ ଚେଞ୍ଜ ହେଇଚି ଦେଖିଚ?
କୁହନି କୁହନି।
ନେମ୍ବୁଡା ନିମ୍ବୁଡା ନିମ୍ବୁଡା କାମାନେ ମୁଁ ଏତେ ହସିବି ଆମ ଏଜୁକେସନ ସିଷ୍ଟମ୍ ଏତେ ଇଏ ହେଇଗଲାଣି ଭାବିଲା ବେଳକୁ
ଅନଉନୁ ଫାଲତୁ ଟୋଟାଲି ସେ ମାନେ ସବୁ ଜିନିଷ ସବୁ ହଉଚି କଣ ଏମତି କରିବାର ଥିଲା ସେ
ଜାଣିଲେ ପା ମାନେ ତମେ ଛୁଆକୁ ନିମ୍ବଡା ନିମ୍ବଡା ଏଗୁଡାକ ଛୁଆ ଜାଣିକି କରିବେ କଣ? ଭ ମୁଁ ଜାଣିପାରେ ଭବିଷ୍ୟତ
ସେ କୋଉ ବହିରେ ଅଛି କହିଲ ସେ କୋଉ ବହିରେ ଅଛି ସେ କୋଉ
କୋଉ ପଞ୍ଚମ ଶ୍ରେଣୀର କୋଉ ବହିରେ ତାପରେ ସୋୟା କଣ
କୋଉ ବହିରେ?
ସାହିତ୍ୟ ବହି ନା କଣ ଏମିତିଗୋଟେ। ଆଉ ଗୋଟେ ଇଂଲିଶ ବହିରେ କାଉ ଦେହରେ ମୟୂର ମାନେ ଯୋଉ ମୟୂର ପୁଛ ଯେମିତି କାଉ ଦେହରେ ମୟୂର ପୂଛ ଆରେ ଇଏ କଣ ତମେ ଛୁଆଙ୍କୁ କଣ ଚାହୁଁଛନ୍ତି ଏମାନେ ମୁଁ କିଛି ବୁଝିପାରୁନି। ନ ଜାଣି ସେଇଥିପାଇଁ ସମସ୍ତେ ଶିଶୁ ମନ୍ଦିରରେ ପଢଉଛନ୍ତି।
ଏମତିଆ ଏଜୁକେସନ ସିଷ୍ଟମ ଯୋଗୁ ଆମ ଇଣ୍ଡିଆ ବହୁ ପଛରେ ରହୁଛି ବିଶେଷ କରି ଓଡିଶା ବି ଆହୁରି ପ
ଆକଚୁଆଲି ସତ କଥା ଆମ ଏଜୁକେସନ ସିଷ୍ଟମ ଜମା ବି ଭଲ ନୁହଁ।
ଏଜୁକେସନ୍ ସିଷ୍ଟମ୍ ଆ ବଦଳରେ ହେଲେ ସ୍କିଲ୍ ହେଲେ ଶିଖାଅନା।
ଛୁଆ କିଛି ସ୍କିଲ ଶିଖିବେ ହଁ ମେନ୍ କଥା ବହି ଯଦି ନ ଚେଞ୍ଜ କରି ତମେ ଯଦି ଯଉଟା ଆଡ୍ ବି କରିଦେଇଥାନ୍ତ କିଚିଡ଼େସ୍ ସ୍କିଲ୍ ଶିଖିବା ପାଇଁ ଛୁଆଙ୍କ ଲାଇଫ୍ ରେ ଗୋଟେ କିଛି ଡେଭଲପ
କଣ କି କିନ୍ତୁ ଦେଖିଲା ବେଳେକୁ ପ୍ଲସ୍ ଥ୍ରୀରେ ସ୍କିଲ୍ ଶିଖଉଛନ୍ତି ପ୍ଲସ୍ ଥ୍ରୀରେ ସ୍କିଲ୍ ଶିଖିଲେ କଣ ହବ। ଦେଖିବ ତମେ ବାହାର କଣ୍ଟ୍ରିରେ ଯାଇକିନା ଦେଖିବ ପିଲାମାନେଁ ଯୋଉ ମୁଁ ଗୋଟେ କହୁଚି ଶୁଣ ମନେକର ଆମର ଏଠି ଇଣ୍ଡିଆରେ ଧର ଯେକୌଣସି ଜିନିଷ ଗୋଟେ ଧର ଖେଳ ମାଟି ଯଦି ଗଡ଼ୁଥିବ ଏ ଛୁଆ ଏହେ ମାଟି ଗଢୁଚି ଭଲ ଖରାପ ହେଇଥିଲେ ବି ମୁହେଁ ଖରାପ ହେଇଚି। କିନ୍ତୁ ବାହାର କନ୍ଟ୍ରି ରେ ଯଦି ସେମିତି କାମ କରିଦେବେ କହିବେ ଆଃ ବଢିଆ ହେଇଛି ମାନେ ଇ ମ୍ପ୍ରୁ ଭ୍ କରିବା ନ ଜାଗାରେ ସେ ଏମ୍ପ୍ରୁଭ୍ କରିବେ। ଏମିତିଆ ଲୋକ ଗୁଡ଼ାକ।
ଓହୋ ଉମ୍
ଶୁଣୁନକି ମୋ କଥା?
ନା ବା ଶୁଣୁଚି ହୁ ହୁ ଶୁଣୁଚି ଶୁଣୁଚି।
ହ ଆଉ
ହେ ଇନପ୍ଲତ କଥାହୋଇଚି କେଜାଣି ସେସମ୍ ମୁଁ ଗୋଟେ କୋରିଆନ୍ ଡ୍ରାମା ଦେଖେ ହେଲା। ସେ କୋରିଆନ୍ ଡ୍ରାମାରେ ମାନେ ତାଙ୍କର ଏଜୁକେସନ୍ ସିଷ୍ଟମ ବଢ଼ିଆ। ଛୁଆ ମାନେ ପାଠ ପଢିବେ ଜବ୍ କରିବେ ପାଠ ପଢିବେ ଜବ୍ କରିବେ ଆଉ ଆମର ଇଏ ବାବା ପନ୍ଦର ଦିନ
ଟ୍ରିଶୁନ ଆମେରିକା, ଚାଇନା କଣ୍ଟ୍ରିରେ ଏ ସବୁ ମାନେ ବାହାରେ ଯିଦି ସେମାନେ ତାଙ୍କ ବାପାଙ୍କୁ କହିବେ ଆମେ ଏଇଆ କରୁବୁ ମାନେ ଏଇଟା ଏଇଟା କରିବୁ ମତେ ଏଇଟା ଭଲ ଲାଗୁଚି ତାଙ୍କର କିଏ ମନା କରିବେନି ହଉ ଠିକ୍ ତୋତେ ଯଦି ଭଲଲାଗୁଚି କର କିଛି ଅସୁବିଧା ନାଁଇ ଏମିତିଆ ତାଙ୍କର ସିଆଡେ ସବୁ।
ଆମ କଣ୍ଟ୍ରି ରେ ଦୀର୍ଘ ପନ୍ଦର ବର୍ଷ ପଢି ସାରିଲା ପରେ ବି ଚାକିରି ନାହିଁ ଆହୁରି ପାଠ ପଢ଼ିଲେ ଚାକି କିରି ମାନେ ଏତେ ମୋର ଇଚ୍ଛା ହଉଚି ମୁଁ ପଳାନ୍ତିକି କୋରିଆନ।
ଏ ସେ ଗୀତଟାନା କଣ ସେଯୋଉ କହୁଥିଲା?
ନିମ୍ବୁଡ଼ା ନିମ୍ବୁଡା ନିମ୍ୱୁଡ଼ା କାଚା କାଚା ହେ
ପଢ଼ ପଢ଼ ହେଁ, ହେଁ
ଛୁଆ ରୋଷେଇ ଶିଖିବେ ଏବେ ଏଥର ରୋଷେଇ ବି ଶିଖିବେ। ଆଉ କାଉକୁ ମୟୂର କହିବେ, ମୟୂର କୁ କାଉ କହିବେ। ଏମ୍ ତି ସବୁ ଶିଖିବେ ଯା ଜଣା ପଡ଼ିଲାଣି ମତେ ଏଜୁକେସନ୍ ସିଷ୍ଟମ ପୁରା ବେକାର ହେଇଗଲାଣି ଛି।
ହଁ, ଟୋଟାଲି ଏଜୁକେସନ୍ ସିଷ୍ଟମ୍ ଆଉ ମାନେ ଏଜୁକେସନ୍ ସିଷ୍ଟମ୍ ହିଁ ନାହିଁ ଆଉ ଟୋଟାଲି।
ଆଉ କି ମାନିବେନି କିଛି ଛୁଆ ଆଉ ପଢିବେ ବି ନି ଆକଚୁଆଲି ସ - ସତକଥା ଆଉ ଏନା ଏସ୍କୁଲ୍ ଏପରି ଗମେଣ୍ତେ ସ୍କୁଲ୍ ଟୋଟାଲି ବୁଡ଼ିଯିବ ବୋଲି ମତେ ଫିଲ୍ ହେଲାଣି ହେଲା।
ହୁଁ ପ୍ରାଇଭେଟ୍ ସ୍କୁଲ୍ ମୁଁ ଜାଣିବାରେ ତୁମର ସେ ଏଠି ଯୋଉ କଲରା ମାଙ୍କ ଯୋଉ ଅଛି କନରା ବାଙ୍କ ଯେଉଁ ସ୍କୁଲ ଯେଉଁଟା କନରା କନରା ବାଙ୍କ ବା ସେ
ହଁ ସେଇ କର୍ନରାକୁ ଆମେ କଲରା କୋଉ।
ହଁ ସେ କନରା ବାଙ୍କ ସ୍କୁଲରେ ହେଲା ଏବେ ପ୍ଲସ୍ ଟୁ ବି ଆଡ଼୍ ହେଇ ଯାଇଛି ପିଲା ସେଠି ପ୍ଲସ୍ ଟୁ କରିଦେବେ।
ହଁ, ହଁ ମୁଁ ଜାଣିଚି। ବହୁତ୍ ଭଲ ବହୁତ୍ ଭଲ ମୁଁ କହୁଛି ପ୍ରାଇଭେଟ୍ ସେକ୍ଟର ବହୁତ୍ ଭଲ ପଇସା କ ଉପରେ ଛୁଆ ଆକ୍ଚୁଲି କିଛି ଶିଖିବେ
ଏଇ ଏଜୁକେସନ ସିଷ୍ଟମ ଯୋଗୁ ବିରାଟ କୋହଲିକି ଜାଣିଚଟି
ନା ନା ମୁଁ ବିରାଟ କୋହେଲି ଜାଣିନି।
ସେ ବିରାଟ୍ କୋହଲି କଣ ଏ କ୍ରି କ୍ରିକେଟ୍ ବି
ହଁ ବିରାଟ୍ କୋହଲି ନାଁ ଜାଣିଚି ବଟ୍ ବିରାଟ କୋହଲି ଲାଇ ଷ୍ଟୋରି କଥା ଜାଣିନି।
ସେ ବିରାଟ କୋହଲି କଣ କହିବ ସେ ଦେଖିଲା ଯେ ଆମ ଇଣ୍ଡିଆରେ ସବୁ ଏଜୁକେସନ୍ ସିଷ୍ଟମ୍ ଏମିତିଆ ସବୁ ଏମିତି ଜାଣିଲା ବୋଲି ସେ ତା ଛୁଆକୁ ନେଇକିନା ଲଣ୍ଡନ ରେ ପଢିଲା ଜାଣିଚିଟି।
ସତ।
ଆଉ ଆଉ ସେ କଣ ଏଇଠି ପଢ଼ଉଛି ନା କଣ ତା ପୁଅ ଝଉଙ୍କୁ ତା ପୁଅ ଝଅଙ୍କୁ ଇଣ୍ଡିଆ ନେଇ ରଖଛି ଏକ୍ ରେ ଏଠି ଯଦି ରହିବ ଫ୍ୟାନ୍ସ ଦେଖିବେ ମାନେ ଦଳି ଚକଡ଼ି ଦେବେ ମତେ ଫଟୋ ଦଅ ଫଟୋ ଦିଅ ବୁଝିାରୁଚ।
ତା ଛୁଆଙ୍କୁ ସବୁ ନେଇ ଲଣ୍ଡନ ରେ ରଖିଚି।
ହୁଁ ଏଠି ନାହିଁ ଏ ଲଣ୍ଡନ କେବଳ ଆ ସିଏ ଆଉଛି ଖେଳୁଛି ଖେଳ ଟାଇମ୍ ରେ ଆଉଛି ତାପରେ ପୁଣି ଯାଉଛି ଏମିତି ଆଉ କଣ।
ମାଇଁ ଗଡ୍ ଏମିତି।
ହୁଁ, ସେ ସିଆଡେ ନେଇକି ରହୁଛି। ଆ ମୁଁ ଜାଣିବାରେ ଭଲ କଲା ଆଜି କାଲି ଇଣ୍ଡିଆରେ ଦେଖିଛ କେମିତି ଫ୍ୟାନ୍ସ ସବୁ ହାଁ ହାଁ ଯେମିତି ହୁହନ୍ତି ନି ରା ରାଖ୍ୟାସ ଭଳିଆ ହୁଅନ୍ତିନି ଦିଅ ଦିଅ ଦିଅ
ସିଏଏ ତ ଆଜି ଯାଇ ତାଙ୍କ ପୁଅ ଝୁଅର ଫଟୋ ମାନେ ଭାଇରାଲ କଲା ନାହିଁ।
ଭଲ ନା ଇଣ୍ଡିଆରେ ଆସିବ ପୁରା ଯେମିତି ହଁ ବିଜୁ ପଟ୍ଟନାୟକ୍ ପୁଅ ନବୀନ ପଟ୍ଟନାୟକ୍ ଜେମ୍ ତି ବାହାରିବ।
ଓ ମ ହଁ ହ। ତାହେଲେ ମୁଁ ବିରାଟ କୋହଲି ବିଷୟରେ ଆଉ ଭଲ କରିଛି ଆକ୍ଚୁଆଲି ସି ନେଇଯାଇଛି ତା ଛୁଆଙ୍କୁ ଲଣ୍ଡନରେ ପଢ଼େଇବା ପାଇଁ।
ହୁଁ, ହଁ ଆଉ କଣ କୁହ।
ନାଇଁ ଆଉ କଣ ଯାଉଛି କଣ ଭୋକ ଗଲାଣି ଖାଇବି କଣ ଦିଟା ତମକୁ ଭୋକ ହେଇନି?
ନାଇଁ କଣ ଭୋକ ଏବେ କେତେଟା ବାଜିଲାକି କି ପିଠା ଖାଇଥିଲି ଏଗାରଟା ବାର ହେଲା। ତମେ କହୁଛ ପିଠା ମୁଁ ଖାଇିଥିଲି ଆଉ ପୁଣି କଣ ଅସୁବିଧା ହେଲା କେତେ ଖାଅକି ତମେ ତ ପ ପତଳା ଦେଖାଯାଅ ପୁଣି ଖାଅ ଏତେ କଣ କହୁଛ।
ଆରେ ମୁଁ ତମକୁ କାଲି କହୁଥିଲି ଟି ମୁଁ ମୋଟା ହବା ପାଇଁ ସବୁ କରୁଛି କିଛି ଦେଖିଲାକୁ ହଉନହିଁ ଆଉ ତମକୁ କଣ କହିବି।
ଅ ଅ ହ ମୋଟା ହବ ତମେ।
ମୋଟା ତ ମୁଁ ଏଇ ଜନ୍ମରେ ହେଇ ବିି ପାରିବିନି ମୁଁ ଜାଣିଛି ବଟ ଦେଖାଯାଉ କଣ ହଉଛି।
ମୁଁ ଜାଣିଛି। ଖାଇକିନା ପୁଳା ଖଣ୍ଡେ ଖାଇ ଦେଇେଇକିନା ଯଦି ବସି ପଡିବ ପେଟ ବାହାରି ଯିବ ତମେ ଖାଇକିନା ପେଟ ବାହାର କରିବ। ବସୁନ।
ବାବା ମୁଁ ବା ଶୋଇ ଶୋଇକିନା ପେଟ ଭାରୁନି ଆଉ ଖାଇକି ବସିବା ଦୁରର କଥା।